ହ୍ୟାଲୋ।
ହଁ ମୁଁ ପଚାରିଥିଲି ଆଉ କଣ କରୁଛ?
ହଁ ହଁ ହଁ କହୁନାହାନ୍ତି।
ମୁଁ ପଚାରୁଥିଲି ତମେ କଣ କରୁଛ?
ନା ମୁଁ ଆଉ କଣ କରିବି। ମୁଁ ଏବେ ସକାଳୁ ଉଠିଲି। ତାପରେ ସକାଳୁ ଉଠିକି ଟିକେ ଅଳସ ଭାଙ୍ଗିଲି ଅଳସ ଭାଙ୍ଗିକି ମୋ ବିଛଣା ଆଜି ଆଜିକାଲି ଏତେ ଗରମ ହେଉଛି ଯେ ମୁଁ ତଳେ ହିଁ ଶୋଉଛି। ତ ଉଠିକି ମୋ ବିଛଣା ସଜାଡ଼ିକି ରଖିଲି ଗୋଟେ ମାନେ ଘରର ଆମର ଗୋଟେ କଣରେ। ତାପରେ ହଉଛି ଉଠିଲି ମୁହଁ ଧୋଇଲି। ମୁହଁ ଧୋଇକି ଯୋଉ ଛାତ ଉପରକୁ ଯାଇକି ଟିକେ ବ୍ୟାୟାମ କଲି ଅଧଘଣ୍ଟା ଖଣ୍ଡେ। ଗା ମାଟ୍ ନେଇକି ପକେଇକି ସେଠି ସୂର୍ଯ୍ୟ ନମସ୍କାର ହେରିକା ଆଉ ସବୁ ଅନ୍ୟ ବ୍ୟାୟାମ କଲି। ଅଧଘଣ୍ଟା ତାପରେ ଆମ ଘର ପଛ ପଟେ ଗୋଟେ ବଗିଚା ଅଛି। ପୁରା ବଡ ବଗିଚା। ମାନେ ତାର ସେ ଯୋଉ ବାହାର ଟା ପୁରା ପାଞ୍ଚ କିଲୋମିଟର ଖଣ୍ଡେ ହବ। ତ ସେଇ ବଗିଚାରେ ମୁଁ ଦିଇ ରାଉଣ୍ଡ ମାରି କି ଆସିଲି ସିଏ ବି ସେଇ ଅଧଘଣ୍ଟା ପାଖାପାଖି ଆଖି ଗଲା ତାପରେ ଆସିକି ଟିକେ ମୋର ଯୋଉ ଗରମ ପାଣି ପିଇଲି। ତାପରେ ଟିକେ ଚାହାରେ ଘିଅ ମାନେ ଟିକେ ଘିଅ ଗୋଳେଇ କି ଗୋଟେ ଚାମଚ ପିଇଲି ଘିଅ ପିଇଲେ ଟିକେ ମୁହଁ ଟା ଗ୍ଲୋ କରିବ ତ ଦିନ ଯାକ। ସେଥିପାଇଁ ମୁଁ ଗରମ ପାଣିରେ ଘିଅ ଗୋଳେଇକି ପିଇଲି। ତାପରେ ଗାଧେଇବାକୁ ଗଲି। ତାପରେ ଗାଧେଇକି ଆସିକି ଠାକୁର ପୂଜା କଲି ଠାକୁର ପୂଜା କରିସାରିଲା ପରେ ଠାକୁର ପୂଜା ଗଲା ମୋର ଅଧଘଣ୍ଟା ତାପରେ ହଉଛି ପାର୍ଥନା କଲି।
ଆଚ୍ଛା ଆଚ୍ଛା ତମେ ଏତେ କଥା କରିଛ। ମୁଁ ତ ତମ ମାମା ଆଜି ମୋ ମାମାଙ୍କୁ ଫୋନ କରିଥିଲେ। ସେ କହିଲେ କି ବିଛଣା ତ ତମ ସାନ ଭଉଣୀ ହିଁ ଉଠେଇଛି। ଆଉ ସେ ସବୁଦିନ ବିଛଣା ଉଠାଏ। ତମେ ତ ଏପଟ ଘରେ ଆସି ସିକି ଶୋଇଥାଉ ତ ତମର ବେଡସିଟ୍ ପଡିଥାଏ। ଚାରିଟା ଟକିଆ ପଡିଥାଏ ସିଏ ହିଁ ରଖେ ସବୁବେଳେ। ତମେ ରଖ ମୁଁ ଆଜି ପ୍ରଥମ ଥର ପାଇଁ ଶୁଣୁଛି। ଆଉ ଠାକୁର ପୂଜା ତ ମୁଁ ଜାଣିନି ତମେ କେବେ କର ବୋଲି। ତମ ଘରେ। ବେଳେ ବେଳେ ଯଦି କିଛି ମାନେ ଅସୁବିଧା ହୁଏ। ତ ମାମା ନ କରନ୍ତି ତାଙ୍କର ଦେହ ଭଲ ନଥିଲେ କି କଣ? ସେଥି ଯୋଗୁ ହିଁ ତମେ କର ନହେଲେ ତ ମୁଁ ଜାଣିନି ତମେ କେବେ ଠାକୁର ପୂଜା କର ବୋଲି। ନହେଲେ ତ ମୁଁ ଜାଣିଛି ସବୁବେଳେ ତମ ସାନ ଭଉଣୀ ହିଁ ଠାକୁର ପୂଜା କରନ୍ତି।
ଶୁଣନ୍ତୁ ଆଜି ଆପଣ ମତେ କଣ ପଚାରିଲେ ଆପଣ କଣ କରୁଛନ୍ତି? ଆପଣ କଣ ଆଜି କରୁଛନ୍ତି। ଏଇଆ ପଚାରିଲେ ତ ଆଜି କଥା ଟା ମୁଁ କହିଲି କି ଆ ଜି ଏଇଆ ଏଇୟା ମୁଁ କରୁଛି ତ ଆଜି ମୁଁ ଠାକୁର ପୂଜା କରିସାରିଲା ପରେ ଆ ତୁଳସୀ ଗଛରେ ପାଣି ଦବାକୁ ଆମର ଛାତ ଉପରେ ଆକ୍ଚୁଲି ଆମର ଉପରେ ଘର ତ। ତ ସେଥିପାଇଁ ଛାତ ଉପରେ ଅଛି କଣ ତୁଳସୀ ଗଛଟା। ତୁଳସୀ ଗଛରେ ମୁଁ ପାଣି ଦବାକୁ ଗଲି। ତାପରେ ସୂର୍ଯ୍ୟଙ୍କୁ ଟିକେ ପାଣି ଦେଲି। ତାପରେ ଆସିଲି ଆମର ହନୁମାନ ଚାଳିଶା ହେଲା। ଆହୁରି ବି ବହୁତ୍ ସାରା ପ୍ରାର୍ଥନା ଅଛି କଲି। ତାପରେ ଆପଣ ତ ଜାଣିଛନ୍ତି ଆଜି ଏକାଦଶୀ। ଏକାଦଶୀ ବୋଲି ଆମର ଏଇ ଘର ପଛପଟେ କୋଉ ପଟେ କହିଲେ ଏଇ ଯୋଉ କୁହନ୍ତିନି ସବୁ ଆଶ୍ରମ ଆଶ୍ରମ ସେଇଟା ହଉଚି ଜଗନ୍ନାଥ ଆଶ୍ରମ। ସେଇଠିକି ଗଲି ସେଠି ଶିବଙ୍କୁ ଦର୍ଶନ କଲି ହନୁମାନଙ୍କୁ ଦର୍ଶନ କଲି। ଗଣେଶଙ୍କୁ ବି ଦର୍ଶନ କଲି। ଜଗା, ବଳିଆ, ସୁଭଦ୍ରା ତାଙ୍କୁ ବି ଦର୍ଶନ କଲି। ବିମଳା ମାଙ୍କୁ ଦର୍ଶନ କଲି। ଲକ୍ଷ୍ମୀ ମାଙ୍କୁ ଦର୍ଶନ କଲି। ମାନେ ଆଜି ଏକାଦଶୀ ବୋଲି ଏତେ ଭିଡ ହେଇଥାଏ ମନ୍ଦିରରେ କୁହନ୍ତୁନି। ମୁଁ ଭାବିଲି କି ଆଜି ଏତେ ଗହଳି ହେଇନଥିବ। ଦେଖିଲା ବେଳକୁ ତଥାପି ବି ମାନେ ମୁଁ ଏତେ ଜଲଦି ଯାଇକି ମଧ୍ୟ ଏ ଏତେ ଗହଳି ବାପ୍ ରେ ମୁଁ ପୁରା ଟେନସନ୍ ହିଁ ହେଇ ଗଲି ଏତେ ଗହଳିକୁ ଦେଖିକି ସତ କଥା ବୁଝିଲେ କି ନାହିଁ।
ଆଉ ଗୋଟ କଥା ଜାଣିଚ କି ନାଇଁ ମୋ ଫୋନ୍ ରେ ନୁହଁ ଏବେ ଟୋଟାଲି ବି ଚାର୍ଜ ନାଇ। ପାଞ୍ଚ ପର୍ସେଣ୍ଟ ଜମା ଚାର୍ଜ ଅଛି। ହେଲେ ମୋର ତମ କଥା ମନେ ପଡିଲା ମୁଁ କହିଲି କି ଏବେ ତ ଫାଙ୍କା ଅଛି ଟିକେ ସକାଳୁ ଫୋନ କରିଦିଏ। କାରଣ ସକାଳୁ ଆମେ ଉଠିକି ଟିକେ ଫିର୍ ବି ତ ପରା ଆମେ ତମେ ତ ପୁରା ସକାଳୁ ବ୍ୟସ୍ତ ଅଛ। ତମେ ବୋଧେ ମାନେ ଛଅଟା କି ପାଞ୍ଚଟା ରାତିରେ ଉଠିକି ଏତେ ସବୁ କାମ କରିଚ। ନହେଲେ ମୁଁ ତ ଆଜି ମନ୍ଦିର ବି ଯାଏନି କି ମୁଁ ଯାଏନି ବି। ମୋର ତ ମାମା ଆଜି ଯାଇଥିଲେ। ମୁଁ ତ ଏଇ ଘଣ୍ଟେ ହବ ହିଁ ଉଠିଲି, ବ୍ରଶ କରିକି ଆସିଚି ଏବେ ତ ମୋ ମାମା କରୁଛନ୍ତି ଚକୁଳି ପିଠା। ତାକୁ ଖାଇବି। ହେଲେ ମୋର ଆପଣଙ୍କ ସହିତ ଟିକେ କଥା ହବାର ଇଚ୍ଛା ହେଲା ଏ ମୋର ନୁହଁ ଆକଚୁଆଲି ତମକୁ ପଚରିବା ଥିଲା କି ଆପଣ ଆପଣଙ୍କ ସ୍କିନ କେୟାର କେମିତି କରନ୍ତି? କାରଣ ମୁଁ ଆପଣଙ୍କ ଘରକୁ ଯେତେବେଳେ ଯାଇଥିଲି ମୁଁ ଦେଖିଚି ବହୁତ୍ ସାରା ଭଲ ଭଲ ପ୍ରଡ଼କ୍ଟ ଥିଲା। ଆଉ ଆପଣ ତାକୁ ବୋଧେ ବ୍ୟବହାର କରନ୍ତି। ଆଉ ଆପଣ କେମିତି କଣ ବ୍ୟବହାର କରନ୍ତି ମତେ ଯଦି ଜଣେଇବେ ତାହେଲେ ଟିକେ ଭଲ ହବ। କାରଣ ଏ ଯୋଉ ଖରା ଗରମ ହଉଚି ଏତେ ଟ୍ୟାନିଙ୍ଗ୍ ହଉଚି ତ ମୁଁ ବି ଟିକେ ମୋ ଦେହର ମାନେ ମୁହଁର ଟିକେ ଭଲସେ ଯତ୍ନ ନେଇପାରନ୍ତି। ଆଉ ଆପଣଙ୍କୁ ଆମ ମୁଁ ପଙ୍ଖା ସାଉଣ୍ଡ ଶୁଭୁଚି କି?
ନାଇଁ ନାଇଁ କିଛି ପଙ୍ଖା ସାଉଣ୍ଡ ଆପଣଙ୍କର ଶୁବୁନି। ଆପଣଙ୍କର ପଙ୍ଖା ବୋଧେ କମ୍ ରେ ଦିଆହେଇଥିବ, ସେଥିପାଇଁ କିଛି ଶୁବୁନି। ମାନେ କିଛି ଆପଣଙ୍କ କଥା ହିଁ ମୋତେ ଖାଲି ଶୁବୁଚି। ଆଉ କିଛି ଶୁଭୁନି। ତ ଆପଣ ଚିନ୍ତା କରନ୍ତୁନି। ହଁ ଆପଣ ଯୋଉ କହିଲେ ଦେହର କେୟାର ନବା, ଆକଚୁଆଲି ଦେଖନ୍ତୁ ଖାଇବା ଯଦି ଆପଣ ଠିକ୍ ଠାକ୍ ଖାଇବେ ଯେମିତି ସବୁଜ ପନିପରିବା ହେଲା, ଫଳମୂଳ ହେଲା ଏ ଯୋଉ ମଞ୍ଜି ଗୁଡା ଆଜିିକାଲି ଆସୁଚି ତରଭୂଜ ମଞ୍ଜି ହେଲା, ସୂର୍ଯ୍ୟମୁଖୀ ମଞ୍ଜି ହେଲା ଆଉ ହଉଛି ଯୋଉ କଖାରୁ ମଞ୍ଜି ହେଲା ଅଳସୀ ମଞ୍ଜି ହେଲା। ଯୋଉ ନାଣ୍ଡି ବଗୁଲି ମଞ୍ଜି ହେଲା ଆଉ ହଉଛି ଜିରା ଜୁଆଣି ପାନମଧୁରୀ ଏଇ ଗୁଡ଼ାକ ଯଦି ଆପଣ ଖାଇବେ। ଆପଣଙ୍କର ପେଟ ସଫା ରହିବ ବୁଝିଲେ କି ନାଇଁ ପେଟ ଯଦି ସଫା ରହି ଲା ତାହେଲେ ମୁହଁରେ ଆପେ ଆପେ ଗ୍ଲୋ ଆସିବ କିଛି ବି ଦର କାର୍ ନାଇଁ ସ୍କିନ୍ କେୟାର କି କିଛି ବି ପ୍ରଡ଼କ୍ଟର ସେ ପ୍ରଡ଼କ୍ଟ ଗୁଡ଼ାକବି ମୁଁ ଆମ ଘରେ ରେ ଆଣିକି ଖାଲି ରଖିଦେଇ ଦେଇଛି ନହେଲେ ମୁଁ ବହୁତ୍ କମ ସମୟ ସେଗୁଡାକ ଲଗାଏ। ଜମା ଲଗାଏ ହିଁ ନାହିଁ କାହିଁକି ନା ମୁଁ ଜାଣି ଚି ସେ ମାନେ ମୁଁ ଜାଣିଛି ମାନେ ଗ୍ଲୋ ଟା ମାନେ ଆମର ଯୋଉ ଚମକ ଟା ପୁରା ଦେହର ମୁହଁର ଚୁଟିର ବି ମଧ୍ୟ ସେଟା ସବୁ ଭିତରୁ ହିଁ ଆସିବା ଦରକାର ତ ଭିତର ଯଦି ମୁଁ ସବ ଭଲ ରଖିବି ଟିକେ ମସଲା ମସଲି କମ୍ ଖାଇବି। ଟିକେ ଭଲ ସୁସ୍ଥ ଜିନିଷ ଖାଇବି ମାନେ ହେଲ୍ଦି ଜିନିଷ ଖାଇବି ଯେମତି ଭେଜିଟେବଲ୍ସ ହେଇଗଲା। ବୁଝି ହେଲା କି ନାଇଁ ତ ଏଇଗୁଡାକ ଖାଇବି ଆଉ ହଉଛି ପାଣି। ପାଣି ଦିନକୁ ପାଞ୍ଚ ଲିଟର ମାନେ ସମସ୍ତେ କୁହନ୍ତି। ଦୁଇରୁୁ ତିନି ଲିଟର ହେଲେ ଏଇ ଯୋଉ ଗରମ ହଉଛି ସେଥିପାଇଁ ମୁଁ ଆପଣଙ୍କୁ ମାନେ ସମାଧାନ ଦେବି କିି ହଉଛି ଆପଣ ଆଟଲିଷ୍ଟ୍ ଚାରିି ଲିଟର ପାଞ୍ଚ ଲିଟର ହଉଛି ନିଶ୍ଚିନ୍ତ ଯେତେ ଯାହେଲେ ବି ଟିକେ ପାଣି ପିଅନ୍ତୁ ଆପଣ ପାଣି ପିଇଲେ ହିଁ ଆପଣ ଙ୍କର ହିଁ ସୁବିଧା ହବ ଆମର କିଛି ହବନି ଆପଣଙ୍କ ମୁହଁ ଆପଣ ଜାଣିଛନ୍ତି ମୁଁ ଯେବେ ନା ଯୋଉ ତେଲ ମସଲା ଖାଏ। ସେବେ ମୋ ମୁହଁରେ ଟିକେ ଗ୍ଲୋ କମିଯାଏ ଯେତେବେଳେ ମୁଁ ସାଧା ଜିନିଷ ହେରିକା ଖାଏ। ସେବେ ହଉଛି ପୁରା ଗ୍ଲୋ ଠିକ୍ ଠାକ୍ ରୁହେ ଆପଣ ଏଟା କେବେ ମାର୍କ କରିଛନ୍ତି ନା ନାଇଁ?
ତମେ ନା ବହୁତ୍ ଗପୁଚ ସତରେ ବହୁତ ଗପୁଚ। ମୁଁ ତମକୁ ଯାହା ପଚବି ତାହା ନକହିକି ଆଉ ସବୁ କହିଲଣି। ଆଉ ମୁଁ ପଚାରିଥିଲି କି ତମେ ଯୋଉ ମଞ୍ଜି କଥା କହିଲନି ମତେ ମୋ ମାମା ଛୋଟବେେଳେ କହିଥିଲେ କି ତୁ ଯଦି ମଞ୍ଜି ଖାଇଦବୁ ତ ପେଟରୁ କେମତି ଗ ଛ ବାହାରିବ। ଏଇଟା ତ ସେଥି ଯୋଗୁ ମୁଁ ଜମାରୁ ବି ସେ ମଞ୍ଜି ଫଞ୍ଜି କିଛି ଖାଏନି। ଆଉ ତାପରେ ବି ଆଉ ଗୋଟେ କଥା ଆପଣ ଯୋଉ କହିଲେ ମସଲା ମସଲି ଆପଣ ଖାଆନ୍ତି ଆପଣଙ୍କ ସେତେବେଳେ ମୁହଁ ଫୁଲ କରେନି ମୁଁ ତ ଜାଣିଛି ଆପଣ ସବୁବେଳେ ମସଲା ମସ ଖାଲି ଖାଆନ୍ତି ସବୁବେଳେ ମିଠା ଖାଆନ୍ତି। ହେଲେ କାହିଁକି ଆପଣଙ୍କ ମୁହଁ ଏବେ ଗ୍ଲୋ କରୁଛି ଟିକେ ଟିକେ? ମୁଁ ତ କାଇଁ ବୁଝିପାରୁନି ସେଇ କଥା? ମୁଁ ତ ସେଇ ସବୁ ହିସାବରେ ମସଲା ମସଲି ବି ଖାଏ ଫଳମୂଳ ଖାଏ। ଆଗରୁ ଯେତେବେଳେ ଶୀତ ଦିନ ହେଇଥିଲା। ସେତେବେଳେ ନା ମୋ ଭାଇ ଆଗରୁ ଆଣିବେ ପୁରା ପେଟିରେ ପେ ଟିଏ ଆପେଲ୍ ଆଉ ତାପରେ ପ ପ୍ରୋମୋଗ୍ରାନେଟ୍। ତାପରେ ଆଉ ସବୁ ଆଣନ୍ତି ପିଜୁଳି ହରିକା। ବିଟ୍ ରୁଟ୍ ବି। ସେଟାକୁ ଆମେ ଜୁସ୍ କରିକି ପିଉଥାଉ। ସେତେବେଳେ ତ ଆମେ ଯେତେ ଯାହା ହେଲେ ବି ଦି ମାସ ତିନି ମାସ ଖଣ୍ଡେ ପିଇଛୁ। ଏବେ ତ ବହୁତ୍ କମି ଗଲାଣି ଏବେ ତ ଖାଲି ଆମେ ଆମ୍ବ ରସ କରିକି ପିଉଛୁ। ସେତେବେଳେ ତ କାଇଁ ମୋ ମୁହଁରେ ଏତେ ଗ୍ଲୋ ଆସିନଥିଲା? ନା ଖରାକୁ ବେଶୀ ଯିବା ଆସିବା ଥିଲା ବୋଲି ମୋ ମୁହଁରେ ଏତେ ଗ୍ଲୋ ଆସୁନଥିଲା। ଶୀତ ଦିନ ହେଲେ ବି, ଶୀତ ଦିନରେ ତ ତ ବହୁତ କମ୍ ଆଉ ଖରା ବହୁତ ଅଧିକ ହିଁ ହେଇଥିଲା ଏ ବର୍ଷ। ଆଉ ବର୍ଷା, ଖରା ଦିନରେ ତ ବର୍ଷା ହଉଛି। ବର୍ଷା ଦିନରେ ଦେଖାଯାଉ ଶୀତ ପଳେଇ ଆସିଥିବ।
ଆପଣ ଯୋଉ ରଙ୍ଗ ଦେଖିକି କହିଲେ ପ୍ରୋମୋଗାନେଟ୍, ଡାଳିମ୍ବ ବି କହିପାରି ଥାନ୍ତେ। ମୁଁ ବୁଝିପାରି ଥାନ୍ତି। ମୁଁ ବି ଓଡ଼ିଆ ମଣିଷ। ମୁଁ କିଛି କୋଉ ଇଂରାଜୀରୁ ଛୋଟବେଳେ ଆସିନଥିଲି।
ଆକ୍ଚୁଲି ମୋର ସେତେବେଳେ ସେଇ ଡାଳିମ୍ବଟା କରମଙ୍ଗା ବୋଲି ମନେ ପଡିଲା। ତ ମୁଁ ସେଥିପାଇଁ ଇଂରାଜୀରେ କହିଦେଲି।
ଆଉ ଆପଣ ତାହେଲେ କଣ ଦିଇ, ତିନି ମାସ ପ୍ରୋମୋଗ୍ରାନେଟ୍ ଡାଳିମ୍ବ ଖାଇଥିଲେ ବୋଲି ଏ କହୁଛନ୍ତି। ଆପଣ ତ ମାନେ କରମଙ୍ଗା ଭାବି ଦଉଛନ୍ତି ଆଉ ଡାଳିମ୍ବ ଖାଇଛନ୍ତି ବୋଲି କଣ ।
ମଣିଷ ମାତ୍ର କେ ଭୁଲ୍ ହୁଏ। ସେମିତି ଆପଣ କହି ପାରିବେନି। ଆପଣଙ୍କର ବି ସେମିତି ଭୁଲ୍ ଭାଲ୍ ହେଇଥିବ। ମୁଁ ଆପଣଙ୍କ ସହିତ ଯେହେତୁ କଥା ହଉଚି ହଠାତ୍ ମୋ ମୁଣ୍ଡକୁ ସେଇଟା ପଶିଲାନି, କି ମୁଁ କଣ ଟା ଏବେ କହିବି? ତ ମୁଁ କହିଦେଲି ସେମିତି। ଆପଣ ତ ବୁଝିପାରିଲେ ନା ଏଥିରେ ଆଉ କଣ ଅଛି?
ନାଇଁ ମୁଁ କଣ ପାଠଶାଠ ପଢିନି ନା କଣ ବୁଝି ପାରିବିନି? ବୁଝି ତ ପାରିବି, ହେଲେ ଆପଣ ଗୋଟେ ମାନେ ମାନେ କହିବା ହଉ ଛାଡ଼ନ୍ତୁ ଯାହା ହେଲା ହେଲା। ଆପଣ ଆଁ ଆପଣ ଆଉ ଟିକେ ଯଦି ଅଧିକ ମାସ ଖାଇଥାନ୍ତେ ଫଳ ହେରିକା ତାହେଲେ ମୁହଁରେ ଦିଶନ୍ତା। ଏବେ ତାପରେ ଯୋଉ ଗରମ ହଉଛି ଟିକେ ଆପଣ ଟିକେ ବାୟାମ କରନ୍ତୁ। ସକାଳୁ ଉଠିକି, ଆପଣ ଆଜି ସକାଳର ସୂର୍ଯ୍ୟ କେତେବେଳେ ଦେଖିଲେ?
ସେଇ ଆଠଟା ନଅଟା ବେଳେ। ଏଇ ଘଣ୍ଟେ ପୂର୍ବରୁ ତ କହିଲି ଉଠିଲି ଆଉ। ସୂର୍ଯ୍ୟ ଦେଖିବାକୁ ଯାଇନି ଯେତେ ଯାହା ହେଲେ ବି। ଗାଧୋଇକି ଯିବି ଲୁଗା ଶୁଖେଇବାକୁ ସେ ତେବେଳେ ଯାଇକି ସୂର୍ଯ୍ୟ ଦେଖିବି। ତ ଏବେ ତ ମୁଁ ଆଉ ଦେଖିନି। ହଉ ତାହେଲେ ଠିକ୍ ଅଛି ମୁଁ ଆପଣଙ୍କ ସହିତ ପରେ କେବେ ବି ଆଉ କ ଥା ହେବିନି ରଖୁଛି।